ହାଲୋ। ଆଉ କଣ କରୁଛ?
କିଛି ନାହିଁ ମୁଁ ବସିଛି।
ଆଚ୍ଛା ଖାଲି କଣ ପାଇଁ ବସିଛ ଆଜି?
ହ
ସବୁଦିନେ ତ କାମ କରିବାର ଯେତେବେଳେ ବି କଲ କରିଲି କାରଣ ତମର କାମ ବେଶୀ। ତମର ବି ଘର କାମ ବି କରୁ ଚ ବାକି ତମର ଆଜି ପୂଜାବିଧି ବି ଅଛି ତାପରେ କଁ ଟିସନ ବି କରୁଛ ଫିର ବି ଆଜି କେମିତି ଖାଲି ସେମିତି ବସିଛ?
ସେଡୁଲ ଅଛି ତ ଟିକେ ମତେ ନଏଜ ବାହାରର ନଏଜ୍ ମଧ୍ୟ ଯାଉଥିବ ନା ଆଜି ଟିକେ ବିଜି ସେଡି୍ୟୁଲ ଅଛି ନା ଟିକେ ଆମ ଘରେ ବି ପୂଜାପୂଜି ଅଛି ତ ମୁଁ ଟିକିଏ। ଏଇ ଗୋଟିଏ ଟାସ୍କ ଟା କମ୍ପ୍ଲିଟ କରିଦେବି ଆଜି।
ଆଚ୍ଛା ଆଚ୍ଛା ମୁଁ ଭାବୁଥିଲି ଯେ ଆଜି କେମିତି ଫ୍ରି ରେ ବସିିବ ବୋଲି କହୁଛ।
ନା ଆଜି ତ ଜମା ବି ଫ୍ରି ନାହିଁ ଆଜି ଟିକେ ବିଜି ସେଡ୍ୟୁଲ ଚାଲିଛି କାମ ଘରେ ଅଛି ତ।
ଆଚ୍ଛା ମୁଁ ଭାବିଲି କାମ ଥାଇକି କେମିତି କଥା ଫ୍ରିରେ ଅଛ ମୁଁ ଭାବିଲି କାମ ଚୋର ଭଳି ବସି ପଡିଛ ବୋଧେ।
ହଁ ଟିକେ କାମକୁ ସେପଟେ ରଖିକି ମୁଁ ଏଇଟା ଏଇ ମିଟିଂ ଟା ଯଦି ସାରିଦେବି ଜଲ୍ଦି ତାହେଲେ ମୋର ବାକି କାମ ଗୁଡାକ ମୁଁ ଆରାମସରେ କରିବେ ସେଥିପାଇଁ ମତେ ଟିକେ ଜଲ୍ଦି ଜଲଦି କାମକୁ ଟିକେ ସାରିବାକୁ ପଡିବ।
ଆଛା ଆଚ୍ଛା ଏତେ କାମ ଅଛି ପୁଣି ବି ତମେ କହୁଛ ମୁଁ ଖାଲି ସେମିତି ବସିଛି ବୋଲି।
କଣ କହିଲ ବୁଝି ପାରିଲିନି ଟିକେ ଭଲସେ।
ମୁଁ କହିଲି ଯେ ତମର ତ ବହୁତ କାମ ଅଛି ତମେ କହିଲ। ପୁଣି କହୁଛ କି ତମେ ଖାଲି ସେମିତି ବସିଚି ବୋଲି।
ନା ନା ମୁଁ ବସିନି ମୁଁ ଟିକେ ଏବେ କାମ କରୁଛି ମଧ୍ୟ।
ଆଚ୍ଛା ଆଚ୍ଛା ବସି ବସି କୋଉ କାମ କରିଥିବ ନା।
ହଁ ବସି ବସି ଆଉ ଯୋଉ ଫୁଲ ଗୁନ୍ଥିବା ଏମିତି ସବୁ ପୂଜା ଅଛି ନା ସେଥିପ୍ରତି ମୁଁ ଟିକେ ବି ସେଥିପ୍ରତି ମଧ୍ୟ ବି ମୋର ଟିକେ ଆଖି ସେପତେ ଅଛି। ଏମିତି ବସିକି ରହିଲେ ମଜ ଘର ଲୋକ ପାଟ ପାଟି କରିବେ ନା ସେଥିପାଇଁ ମତେ ଦୁଇ ଆଡେ କାମକୁ ସମ୍ଭାଳିବାକୁ ପଡୁଛି।
ମୁଁ ସେଇ କଥା ଭାବୁଛି ସବୁଦିନି କଲ୍ କଲେ କୋଉଦିନ ଉଠେଇବାର ନାହିଁ। କୋଉ ଦିନ ବିଜି ଅଛି ରହିବାର ଆଜି ମୁଁ ଶୁଣିଥିଲି ତମ ଘରେ ପୂଜା ଅଛି। ତ ମୁଁ ଭାବିଲି କୋଉ ପ୍ରକାର ଖାଲି ସେମିତି ବସିଛନ୍ତି ବୋଲି।
ହଁ ଏମିତି କଥା ଆପଣ କଣ କରୁଥିଲେ?
ଆରେ ମୁଁ ବି ତ ଏମିତି ବସିଛି ଖାଲି ସେମିତି ତମ କଥା ଆଜି ମନ ପଡିଲା। ତ ଭାବିଲି ଦେଖିବା କଲ୍ କରିବା ଏମିତିରେ ତମେ ପୂଜାକୁ ବି ଡାକିନା ହ।
ହୁଁ ଆଉ ଆପଣଙ୍କର ଯୋଉ ପୁରୀ ଦର୍ଶନୀୟ ଜାଗା ମଧ୍ୟରେ ଆପଣ ଯୋଉ ରାମ ମନ୍ଦିର କୁ ଯାଇଥିଲେ ସେଥିପ୍ରତି କଣ ଅନୁଭୂତି ରହିଛି ତାହା ଆପଣ ଟି ଟିକେ ମତେ ପରାମର୍ଶ ଦିଅନ୍ତୁ କାହିଁକି ନା ମୁଁ ଆଗକୁ ଯିବାକୁ ଚାହୁଁଛି ମୋର ସାଙ୍ଗସାଥିଙ୍କୁ ଧରିକି। ସେଥିପାଇଁ ଆପଣ ଯୋଉ ଯାଇଥିଲେ ଆପଣଙ୍କର କେମିତି କଣ ଅନୁଭୂତି ରହିଛି ସେ ଥିପ୍ରତି ମୋତେ ଟିକେ ପରାମର୍ଶ ଦିଅନ୍ତୁ।
ଆଚ୍ଛା ସେଇଠି ଗଲେ ତ ସେଇ ତ ବହୁତ ବଢିଆ ଲାଗୁଚି। କାରଣ ସେ ସ ପୁର କି ଯାଇଥିଲି ସେଇଟା ତ କହିବାକୁ ଗଲେ ନା ସରେ କେମିତି ଲାଗୁଛି? ତାପରେ ସେଇ ରାମ ମନ୍ଦିର ବି ବଢିଆ ଲାଗିଲା ଖାଲି ଟିକେ ମାଙ୍କଡ ମାନଙ୍କର ଅସୁବିଧା ହଉଛି ସେମାନେ ମୋବାଇଲ ମୋବାଇଲ୍ ଟିକେ ନେଇ ଯାଉଛନ୍ତି ଖାଇବା ଧରିଥିଲେ ତ ଆଉ ଛାଡୁନାହାନ୍ତି। ବାକି ସେଇ ଜାଗା ଟିକେ କହିବାକୁ ଗଲେ ଟିକେ ଛୋଟ ଅଛି। କିନ୍ତୁ ଦେଖିବୁ ନେଚର ବାକି ସବୁ ବହୁତ ବହୁତ ବଢିଆ ବଢିଆ ଅଛି। ତାପରେ ସାଇଟ ରେ ଛୋଟ ଛୋଟ ବହୁତ ମନ୍ଦିର ଅଛି ଆଉ ତାଉ ପାଖରେ ଆଉ ଗୋଟେ ଝରଣାଟେ ଅଛି ଝରଣାରେ ଏନି ଟାଇମ୍ ମାନେ ଖରା ହଉ କି ବର୍ଷା ହଉ ପାଣି ତ ଆସୁଚି ଆସୁଚି ବାକି ଥଣ୍ଡା ଥଣ୍ଡା ପାଣି ଆସୁଛି ମାନେ ସେଇ ଗାଁର ଲୋକମାନେ କହୁଛନ୍ତି ଯେ ସେରାକୁ ଆହେ ନଫିଲଟର ବି ନକହିକି ତାଙ୍କେ ପିଇ ଦେଉଛନ୍ତି। ତ ସେଇଟା ଟିକେ ରହସ୍ୟମୟ ଟାଇପର ଲାଗୁଛି ଆଉ।
ହଁ ସେଇଟା ତ ନିଶ୍ଚିତ ଭାବରେ ସତ କଥା ମତେ ବି ମୋର ଆଉ ଗୋଟେ ସାଙ୍ଗ ରେକମେଣ୍ଡ କରିଥିଲେ। ସେ ପ୍ରତି ଯିବାକୁ କିନ୍ତୁ ମୋର ଟିକେ ବୁଝିବି ମୁଁ ଆଉ କୋଉ କୋଉ ସାଙ୍ଗ ଯାଇଛନ୍ତି ତାପରେ ଯିବି ଭାବିବି। ଆଉ ବେଙ୍ଗଲୋର ର ଯୋଉ ଟ୍ରିପ୍ ଟା ଥିଲା ସେଥିରେ ଯୋଉ ଆମର ସମ୍ବଲପୁରୀ ଭାଇ ମାନେ କେତେ ଜଣ ଅଛନ୍ତି ସେଠାରେ ଯୋଉ ନୂଆଖାଇ ଭେଟ ଘାଟ କରିଥିଲେ ଆପଣ ଯାଇଥିଲେ ନା ସେଇଥର ଉଁ ପୂର୍ବ ଇୟର ଯାଇଥିଲେ ବୋଧେ?
ଆରେ ବହୁତ ଜାଗାରେ ହଉଛି, ବହୁତ ସମୟ ହଉଛି। ତ କୋଉ ଜାଗା କୋଉ ଡେଟ୍ କହିଲେ ମୁଁ ଟିକେ କହିପାରିବି ଯାଇବି ନା ନା ନହିଁ।
ମୋର ତ ଟିକେ ମନେ ପଡୁନି ସେଇ ଏକ୍ଜାକ୍ଟ ଡେଟ ଟା କଣ କିନ୍ତୁ ସେ ଭାଇନା କହୁଥିଲେ ଆପଣ କଣ ସେଠାରେ ରହୁଥିଲେ।
ଆଚ୍ଛା ଆଛା ଆରେ ତମ ସାଙ୍ଗ ଯୋଉ ସେ ସୁନିତା କହୁଥିଲେ ତାଙ୍କ ପାଖରେ ଜାଗା ଟା କହୁଛ ତ
ହଁ ହଁ ହଁ ସୁନୀତାର ଯୋଉ ଅଛନ୍ତି ଦି ଜଣ ଭାଇ ନା ତାଙ୍କ ବଡ ଭାଇଟା ହଉଛନ୍ତି ମୋ ଭାଇଙ୍କର ସାଙ୍ଗ ତ ସେ ମୋତେ କହୁଥିଲେ
ଆରେ ସେଇ ସୁନିତା ବି କହିଯିବେ କାରଣ ସେଇ ଟାଇମ ରେ ତାଙ୍କେ ବି ସେଇ ଜାଗାକୁ ବୁଲିବାକୁ ଆସିଥିଲେ ତ ମୁଁ ଦେଖିଥିଲି ତ ତାଙ୍କ ଭାଇ ସହ କଥା ହେଇକି ଜାଣିଥିଲି ଆଉ ତମର ଘର ପାଖରେ ବୋଲି ଆଉ
ଆଉ କଣ ଖାଇବା ପିଇବା ରୋଷେଇ କିଏ ସବୁ ଚାଲିଛି ପ୍ରିପେୟାରସନ୍
ଆରେ ଘରେ ଚାଲିଥିବ ମୁଁ କଣ ରୋଷେଇ କରିବି ନା କଣ ଘରେ ତ ସମସ୍ତେ କରୁଛନ୍ତି ବାକି ମୁଁ ତ ଆସିକି ଇଆଡେ ସାଙ୍ଗସାଥି ମେଳ ରେ ବସିଛି ଆଉ ବାକି ଏଇଟା ଖରାପ ଲାଗିଲା ତମେ ଆଜି ପୂଜାକୁ ଡାକିଲା ବୋଲି
ନା ନା ମୁଁ ତ ପୂଜାକୁ ଡାକିଥିଲି ଆପଣ କହିଲେ ନା ଆପଣଙ୍କର ଯୋଉ ବଣ ଭୋଜି ଚାଲିଛି ସେ - ସେଥିପାଇଁ ମୁଁ ଭାବିଲି ଆପଣ ସେଇ କାର୍ଯ୍ୟରେ ବ୍ୟସ୍ତତା ଥିବେ ତ ବ୍ୟସ୍ତତା ଭିତରେ ସମୟ ବାହାର କରିକି ଏତେ ଦୂର ପର୍ଯ୍ୟନ୍ତ ମତେ ଲାଗିଲା କି ଆପଣ ଆସି ପାରିବେନି ସେଥିପାଇଁ ଆସ ମୁଁ ଡାକିନି ସେଥିପାଇଁ ଜମା ବି ମନଦୁଃଖ କର ନାହିଁ
ହେଲେ ତମେ ତ ଡାକିଲା ର ନାଇଁ ମୁଁ କହୁଛି ଯେ ତମେ ଆଉ କେତେ ଦିନ ପରେ ତମ କାମ ସରିଲା ଥରେ ଆମ ବ୍ରହ୍ମପୁର ଆସ ଏଠି ବହୁତ ପୁରୀ ଉପମା ସବୁଠୁ ଫେମସ ମାନେ ସକାଳ ଚାରିଟାରୁ ଆରମ୍ଭ ହୁଏ ସାତଟା ବେଳ ଆଉ ସରେଯାଇ ତ ମୁଁ ଭାବୁଛି ତମେ ଆସିବ ମିଶିକି ପୁରୀ ଉପମା ଟିକେ ଖାଇବା ଗୁପଚୁପୁ ଟିକେ ଖାଇବା ଆଉ କଣ ସେଇଟା ପଲଉ ଟିକେ ଖାଇବା ଆଉ ତମକୁ କଣ ଖାଇବାରେ ଭଲ ଲାଗୁଛି
ହଁ ମୁଁ ତ ନିଶ୍ଚିତ ଭାବରେ ଟ୍ରାଏ କରିବି ଯିବା ପାଇଁ ମୋର ନେକ୍ସଟ୍ ୱିକରେ ଗୋଟେ ହେଲ୍ ଟ୍ରିପ୍ ଅଛି ମୁଁ ସେ ଟ୍ରିପ କୁ ସମ୍ପୂର୍ଣ୍ଣ କରି ସାରିଲା ପରେ ମୁଁ ପ୍ଲାନ୍ କରିବି ଆପଣଙ୍କ ବରଂ ସାାଇଟ୍ କୁ ଯାଇକି ଆଉ ଯୋଉ ନେଚର ଅଛି ହ୍ୟୁମାନ ଅଛି ମୁଁ ସେଥିପ୍ରତି କିଛି ଡାଟା ମଧ୍ୟ ଆଣିଛି ସେଥିପ୍ରତି ମୋର ଗୋଟିଏ
ଆଉ ଯୋଉ ପ୍ରୋଜେକ୍ଟ ଅଛି ସେ ଉପରେ ମୁଁ ସେ ପ୍ରୋଜେକ୍ଟ କୁ ସେରାପିଷ୍ଟ କରିବି ଆଉ ଆମ କଲେଜର ସାର୍ ମାନଙ୍କୁ ଦେଖେଇବି କି ନେଚରରେ କେମିତି କଣ ହଉଛି ଏନ୍ଥ୍ରୋମୋଲୋଜି ରେ ଯୋଉ ଅଛି ସବଜେକ୍ଟ ଟା ସେଥିରେ ମୁଁ କୋଡିଙ୍ଗ କରିକି ଏ ସବୁକୁ ସମାନ ଭାବରେ ବିତରଣ କରିବି
ଆଛା ମୁଁ କହୁଥିଲି ଯେ ଆମର ତ ଏଠି ଟିକେ ପୁରୀ ଉପମା ଭଲ ଲାଗେ କିନ୍ତୁ ଯିବାପାଇଁ ଆମମାନଙ୍କୁ ଟିକେ ସ୍ପାଇସି ଫୁଡରେ ଭଲ ଲାଗେ ତ ତମକୁ ସ୍ପାଇସି ଫୁଡ ନା ଏମିତି ନର୍ମାଲ କୋଉ ଫୁଡ ଟା ଭଲ ଲାଗେ
ନା ନା ମୋତେ ଟିକେ ସ୍ପାଇସି ଫୁଡ୍ ଖାଇବାକୁ ଭଲ ଲାଗେ ମୋତେ କାଲି ଦେଖିବାକୁ ଗଲି ବାଇ କାଇଁ ହଉଛୁ ନିଦା ଅଛି ସେଟା ଟିକେ ରେଷ୍ଟ୍ ସ୍ୱିଚି ବାଲା ମତେ ଟିକେ ସେଟା ଖାଇବାକୁ ଅଧିକ ଆକର୍ଷିତ କରିଥାଏ କିନ୍ତୁ ସେ ଖାଦ୍ୟ ଗୁଡାକ କଣ ହଉଛି ନା ଖାଇବାର ସମୟରେ ତ ଭଲ ଲାଗୁଛି କିନ୍ତୁ ଯେତେବେଳେ ଆମର ଦେହ ଖରାପ ହଉଛି ସେ - ଏବେ ଜଣାପଡୁଛି କି? ଖାଦ୍ୟର ଅସଲି ମହତ୍ୱ କଣ ଘରର ଖାଇବା ଓ ବାହାର ଖାଦ୍ୟ ଖାଇବାର ଫରକ କଣ? ସେଥିପାଇଁ ମୁଁ କିଛି ଦିନ ହେଲାଣି ବାହାରର ଖାଦ୍ୟ ପ୍ରତି ଇଏ ମୋର ଶତ୍ରୁ ତା ରହିଯାଉଛି ନା ମତେ ଦେଖିଲେ ମଧ୍ୟ ସେଟା ମୋ ଦେହ ଯେହେତୁ ଖରାପ ହେଲାଣି ମୁଁ ସେ ମୁଁ ଟିକେ ଛାଡି ଦେଇଛି ସେ ଖାଇବା ପାଇଁ ହେଲେ ମୁଁ ଆଗରୁ ପ୍ରତିଦିନ କଟକକୁ ଯାଇକି ମୋ ସ୍ପାଇସି ଖାଦ୍ୟ ଖାଇକି ଆସୁଥିଲି କିନ୍ତୁ ଯୋଉ ଦିନ ତ ମୋର ଦେହର ଅସୁସ୍ଥତା ହେଲାଣି ସେଇଦିନଠୁ ମୋର ଟିକେ ସେଇ ପ୍ରତି ଟିକେ ମୋର ଟିକେ ଦୁର୍ବଳତା ରହିଯାଇଛି ତ ମୁଁ ସେଥିପ୍ରତି ଟିକେ ସଚେତନ ରହୁଛି ଆଉ ମୁଁ ଆ ଆପଣଙ୍କୁ ବି କହୁଛି ଆପଣ ବି ମଧ୍ୟ ସେଇ ଖାଦ୍ୟ ପ୍ରତି ଟିକେ ଦୂରରେ ରୁହନ୍ତୁ। ଯାହା ଦ୍ଵାରା କି ଆପଣଙ୍କର ଘରର ଛୋଟ ଛୁଆ ମାନଙ୍କର ମଧ୍ୟ ସେଥିପ୍ରତି ନଜର ଯିବନି କାହିଁକି ନା ଘରର ଯଦି ଗୋଟେ ବଡ ମେମ୍ବର ସେଟାକୁ ଖାଇବାକୁ ଯାଉଛି ତ ଛୋଟ ମାନଙ୍କର ମଧ୍ୟ ସେଇ ପ୍ରତି ଥିବ କି ସେଇଟା କି ଆମ ଘରର ଭାଇ ତ ଯାଉଛନ୍ତି ଖାଇବା ପାଇଁ ମୁଁ ବି ଟିକେ ଟ୍ରାଏ କରିବି। ଏମିତି ଆଉ ମୋ ମତରେ ଆପଣ କଣ କରିବେ ନା ଆପଣଙ୍କ ଯୋଉ ଘର ତ ଛୋଟ ଛୋଟ ହଁ ଶୁଭା ଯାଉଛି କି ନାଇଁ?
ହଁ ହଁ ଶୁବୁଛି।
ଟିକେ ଛୋଟ ଛୋଟ ଛୁଆ ମାନଙ୍କୁ ଫୋନ ଟିକେ ଦେବାକୁ ମନା କରିବେ ଯାହା ଦ୍ଵାରା କଣ ହବ କି? ଫୋନ୍ ଦେଖିବା ଦ୍ଵାରା ଯେଉଁ ଛୁଆ ମାନେ ବି ସେଇ ସବୁ ଦେଖୁଛନ୍ତି ଯୋଉ ଦ୍ଵାରା କି ସେ ଖାଦ୍ୟ ପ୍ରତି ଆକର୍ଷିତ ହଉଛନ୍ତି ସେଥିରୁ ମଧ୍ୟ ତାଙ୍କର ଯୋଉ ଖାନା ପ୍ରତି ସେଟା ଅଛି ସେଟା ମଧ୍ୟ କମିବ। ସେଥିପାଇଁ ଆପ ଆପଣ ଟିକେ ନିଶ୍ଚିତ ଭାବରେ ସତର୍କତାର ଅବଲମ୍ବନ କରିବେ। ଆଉ ଛୁଆ ମାନଙ୍କୁ କେମିତି ଉଚିତ ମାର୍ଗରେ ଆଗକୁ ବଢାଇବେ ସେଥିପ୍ରତି ଧ୍ୟାନ ଦେବେ।
ଆରେ ମୁଁ କହୁଥିଲି ତମେ ତ କହୁଥିଲ ଏମିତି ରେ ଆମେ ଏରିଆକୁ ଆସିଲେ ଗୁପଚୁପ ଖାଇବ ବୋଲି? ତମେ ତ ଜଙ୍କ ଫୁଡ୍ ବିଷୟରେ ଏତେ ଖରାପ ଖରାପ କହିଲଣି ମତେ ଯାହା ଲାଗୁଛି ତମେ ଆଉ ମୋ ସହ ଗପୁଚୁପ ଖାଇବ ନାହିଁ ବୋଲି ଆଉ।
ନା ନା ଏମିତି ତ ମୁଁ ବିଲକୁଲ କରିବାକୁ ଯିବିନି କାହିଁକି ନା ମୁଁ ଜାଣିଛି କି ବାହାରର ଜଙ୍କ ଫୁଡ ଖାଦ୍ୟ ଆଉ ଘରର ମା ତିଆରି ହାତ ରନ୍ଧା ଖାଇବା ମଧ୍ୟରେ ତଫାତ୍ କଣ? ଆଉ ମୋର ଦେହ ଯେହେତୁ ଖରାପ ହେଇଛି ମୁଁ ଆଉ ଚାହିଁବିନି କି ଜମା ବି ସେଇ ଭୁଲ କରିବାକୁ। ମୁଁ ବି ଆପଣଙ୍କୁ ପରାମର୍ଶ ଦଉଛି ସେଥିପ୍ରତି ଆପଣ ସଚେତନ ରୁହନ୍ତୁ, ସଜାଗ ରୁହନ୍ତୁ, ସୁସ୍ଥ ରୁହନ୍ତୁ।
ଆରେ ଆସିଲେ ତ ଯାହା ହେଲେ ବି ତ ଦୁଇ, ତିନିଟା ଗୁପଚୁପ୍ ତ ମ ସହ ଖାଇପାରିବ ନା?
କଣ କହିଲେ ମୁଁ ଟିକେ ଭଲସେ ବୁଝିପାରିଲିନି ସାର୍?
ଆରେ ମୁଁ କହିଲି ଯେ ତମେ ଯୋଉ ଆମ ଏରିଆକୁ ଆସିବ ମୋ ସହ ଗୁପଚୁପ୍ ଖାଇବ ବୋଲି କହୁଥିଲ। ଆଉ ବାକି ଏବେ କହୁଛ ଖାଇବିନି ବୋଲି ଚାହାେଲେ ତ ମିଶିକି ଦୁଇ, ତିନିଟା ଖାଇବା ନା କାରଣ ମେମୋରି ରହିବ।
ହଁ ମେମୋରି ମେମୋରି କ୍ରିଏଟ କରିବାରେ ଆଉ ଗୋଟେ ଜିନିଷ ମୁଁ ଆପଣଙ୍କୁ କହୁଛି। ସେ ସେଇ ଟାଇମ ରେ ଆମେ ଯଦି କିଛି ମେମୋରି କ୍ରିଏଟ କରିବା ପାଇଁ ଚାହୁଁଛୁ। ସେଇ ସମୟରେ ଯଦି ଆମକୁ ଟିକଏ ଆମ ବାହାର ଖାଇବାକୁ ମଧ୍ୟ ଇଗ୍ନୋର କରିବି। କି ଅଲଗା କିଛି ଯାଇକି ବୁଲିକି ଆସିକି ଏମିତି ଜଷ୍ଟ ଆଇସ୍କ୍ରିମ ବଗେରା ଖାଇକି ଆମେ ଯଦି ମେମୋରି କ୍ରିଏଟ କରିବା ତାହେଲେ ବି ଏତେ କିଛି ଅସୁବିଧା ହେବ ନାହିଁ। ଆଉ ଆପଣ ତ ଜାଣିଛନ୍ତି ଗୁପଚୁପ ରେ ଯୋଉ ଭାଇ ଗୁପଚୁପ ତିଆରି କରୁଛନ୍ତି ସେଥିରେ କେମିତି ପାଣି ସେ ହାତରେ ଆଣୁଛନ୍ତି ସେ ହାତରେ ଖାଉଛନ୍ତି ତ ସେଇ ଦ୍ଵାରା ପ୍ରାୟତଃ ଟାଇଫଏଡ ବେମାର ଦେଖାଯାଉଛି। ଆମ ଚେମ୍ବର ରେ ଜଣେ ଛାତ୍ରୀ ରହୁଥିଲେ ତାଙ୍କର କିଛି ଦିନ ପୂର୍ବରୁ ସେ ପ୍ରତିଦିନ ଗୁ ଚୁପ୍ ଖାଇବାକୁ ଯାଉଥିଲେ ଯାହା ଦ୍ଵାରା କି ତାଙ୍କର ଦେହ ବହୁତ ଖରାପ ହେଲା। ସେ କିଛି ଦିନ ମଧ୍ୟରେ ଯାଇକି ଡକ୍ଟର କୁରୁକୁ ଚେକଅପ୍ କରି ଆସିଲା ପରେ ଜଣା ପଡିଲା। ତାଙ୍କର ଟାଇଫଏଡ ବାହାରିଛି ସେଥିପାଇଁ ମୁଁ ତ ଭାବିଛି ଗୁପୁଚୁପ କୁ ଜମା ବି ଆଉ ଖାଇବିନି।
ଭଲ ଗୁପୁଚୁପ ତିଆରି କରୁ ମାନେ ଗୁପଚୁପ୍ ନାହିଁ ସବୁ ଖାଦ୍ୟ ଭଲ ଭଲ ତିଆରି କରୁଛ। ତ ମୁଁ ଆସିଲି ମୁଁ ଏଠି ସୁ ଆରେଞ୍ଜମେଣ୍ଟ କରିବି ତମେ ନିଜେ ତିଆରି କରିବ ତମେ ତିଆରି କଲେ ତମ ହାତରେ ଖାଇବ ଆଉ କଣ କହୁଛ?
ଠିକ୍ ଅଛି ସେଥିରେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବି ଆଉ। ତିଆରି କରିବାରୁ ମଧ୍ୟ ସାହାଯ୍ୟ କରିବେ ଯା ଦ୍ଵାରା କି ଖାଇବା ଟା ମଧ୍ୟ ଆରାମସେ ଭଲ ଲାଗିବ ଖାଇବା ପାଇଁ।
ଆରେ ଏମିତିରେ ତ ମୁଁ କହୁଥିଲି ତମକୁ ଗୋଟେ ନୂଆ ବାଇକ୍ ଆଣିଛି ବୋଲି ତ ମୁଁ ଭାବୁଛି ବାଇକ୍ ରାଇଡ କହିବା ତମେ ଆସିଲେ ଆଉ ଟିକେ ଦୂର ଆଡେ ଯିବା ବାଇକ ରାଇଡ କରିବା। ବାକି ନୂଆ ନୂଆ ଜାଗା ବୁଲିବା। ଦେଖିବା କୋଉ ଜାଗା କେମିତି ଅଛି ଦୁଇ, ତିନି ଦିନ ଖଣ୍ଡେ ଟ୍ରାଭେଲ କରିବା ବାଇକ ରେ ଆଉ ନା ତମକୁ ଭଲ ଲାଗିବନି। ଖରାରେ।
ନା ନା ମୋତେ ତ ରାଇଡିଙ୍ଗ ଟା ବହୁତ ଭଲ ଲାଗେ। ତାହେଲେ ଆମେ ନିଶ୍ଚିତ ଭାବରେ ଯାଇ କି ରାଇଡ୍ କରିକି ଆସିବା। ବୁଲି ବୁଲା କି ଆସିବା। ସ୍ପେଶାଲି ମୋ ଯୋଉ ନେ ଚର ଉପରେ ମୋର ଛେତିଶ ପେପର୍ ଟା ଅଛି। ତ ମୁଁ ଚାହିଁବି ଆପଣଙ୍କ ସେଇ ପଟି ଯୋଉ ନେଚର ରିଲେଷ୍ଟିକ୍ ପ୍ଲିସ୍ ମାନେ ଅ ଛି ମୋତେ ସେଇ ଜାଗାକୁ ଟିକେ ପ୍ରିଫର୍ କରିବି ନେବା ପାଇଁ। କାହିଁକି ନା ସ୍ଥିତି ପ୍ରତି ଆସିଲେ ମୁଁ ମୋର ପ୍ରୋଜେକ୍ଟ ଟା ବି ଆରାମସେ ତିଆରି କରିପାରିବି ବୋଲି ମୁଁ ଭାବୁଛି। ଆପଣଙ୍କ ମତ କଣ ସେପତି?
ଆରେ ସେଥିପାଇଁ ତ କହୁଚି ବାଇକ୍ ରେ କରିବା। କାରଣ ବାଇକ୍ ରେ କଲେ ଆମେ ଯୋଉଠିକି ଚାହିଁବା ସେଇଠିକି ଯାଇପାରିବା। ଟ୍ରେନ୍ ରେ ତୋମ ପାଇଁ ଯଦି କହିବ ଏଇଠି ରହିବି ସିଏ ରହିବ ନା କଣ? ବାକି ବସ୍ ରେ ବି କହିବ ରହିବି ସିଏ ରହିବ ନା କଣ? ଆମେ ଯେ ଯିବା ବାଇକ୍ ରେ ତ ଦେଖିଲେ ଏଇଠି ଭଲ ଜାଗା ଅଛି ସେଇଠି ପାଞ୍ଚ ଦିନ ପାଞ୍ଚ ଦିନ ସରି ପାଞ୍ଚ ମିନିଟ୍ ରହିପାରିବା ଦଶ ମିନିଟ୍ ବି ରହିପାରିବା। ତୋମେ ଫଟୋ ଫଟୋ ବି କ୍ଲିକ୍ କରିପାରିବ। ବାକି ଏମିତିରେ ତ ନୂଆ ଗାଡି ଟା ଆଣିଛି ଟିକେ ମେଣ୍ଟେନେନ୍ସ କରିବା ପାଇଁ, ଆମର ସର୍ଭିସିଂ କରିବା ପାଇଁ ଟିକେ ଅଧିକ ଗାଡ଼ି ଗଡିବାକୁ ପଡିବ। ବାକି ବେଉତୁ ସାରା ମେମୋରି ବି ହବ ତ କଥା ହେଇ ହେଇ ସାଇରି ଟିକେ ଯିବା, ଟ୍ରେନ୍ ରେ ବସ୍ ରେ ଟିକେ ସାଉଣ୍ଡ ବେଶୀ ହବ। ଏମିତି ସାରା ବହୁତ କିଛି ଅସୁବିଧା ହେଇପାରିବ। ତାପରେ ଏମିତିରେ ତ ଆମର ତ କିଛି ଅସୁବିଧା ଅଛି କାହିଁକି ଆମେ ଅସୁବିଧାକୁ ଯିବା। ବାକି ତୋମେ ତ ଖରାରେ ବୁଲିଲେ ବି କିଛି ହବନି। କାରଣ ମୋ ପାଖରେ ସବୁ ସ୍କିନ୍ କେୟାର୍ ମୁଁ ବି କରୁଛି ନା। ତ ମୋ ପାଖରେ ବି ସବୁ ପ୍ରଡକ୍ଟ ଅଛି ତୋମେ ସେ ସନସ୍କ୍ରିିନ୍ ସବୁ ଏମିତି ସବୁ ଲଗେଇକି ଯାଇପାରିବ।
ମୋର ଆଜି ଟିକେ କାମ ଅଛି, ମୁଁ ଏଇଠାରେ ମିଟିଂ କୁ ସମାପ୍ତ କରୁଛି ଧନ୍ୟବାଦ।
ଯା ଯା